ଭାଇ ଜୟେ ଜ
ଜୟେ ଜଗନ୍ନାଥ ଭାଇ।
କଣ କରୁଚ ଭାଇ?
ମୁଁ କାଇ ବସିବି ଠିକ ସେ ଶୁଭୁଚି।
ଫିଲିମ୍ ଦେଖୁଚ?
ଟି ଭି ଦେଖୁଥିଲି ଭାଇ।
ଓହୋ। ଆଉ କଣ କୁହ?
କଣ କରୁଚନ୍ତିି ଭାଇ ଆପଣ?
ମୁଁ ଏବେ ଡିୟୁଟିରେ ଅଛି।
ଉଁ ହୁଁ କୋଉ ଜାଗାରେ ଭାଇ ଅଛନ୍ତି?
ଝାର୍ସୁଗୁଡ଼ା।
ଉଁ ହୁଁ କଣ ପ୍ଲାଣ୍ଟ ଫ୍ଲାଣ୍ଟ ଏରିଆ?
ହଁ।
ଓହୋ ଏ କଣ ଥର୍ମାଲ ପାୱାର ପ୍ଲାଣ୍ଟର ନା କଣ ପ୍ରଡକ୍ସନ ପଏଣ୍ଟ?
ନାଇଁ ସେ ସେ ଏସ୍ ଏମ ଏସ୍ ର ସି ସେମ୍ ରେ ଅଛି।
ଓହୋ ହୋ ଓ ଭାଇ। ତାହଲେ ଆମରି ପାଖରେ ଇଏ ପଡିଚି। ଭାଇ ମୁଁ ଏସ୍ ଟି ଏସ ରେ ଅଛି ଭାଇ ମୁଁ ଏସ୍ ଟି ଏସ ରେ ଅଛି।
କୋଉଠି?
ଭଦ୍ରକ।
ଓହୋ।
ହୁଁ ହୁଁ।
ତମ ପ୍ଲାଣ୍ଟ ନାଁ କଣ?
ଏସ୍ ଟି ଏସ ଏସ୍ ଟି ଏସ ସଫ୍ ଟ୍ରାଫିକାଲ୍ ସିଷ୍ଟମ୍।
ଉ ହୁଁ।
ଭାଇ ଷ୍ଟ୍ରକ୍ଚର ଷ୍ଟ୍ରକ୍ଚରରେ ଯୋଉ ବ ମେ
ହଁ ଜାଇଁଲି, ଜାଣିଲି ବୁଝିଲି ଏବେ ବୁଝିଲି, ମୋତେ ଲାଗିଲା ପ୍ଲାଣ୍ଟ ନାଁ ଟା କହୁଛନ୍ତି ବୋଲି।
ନାଇଁ ନାଇଁ ଏସ୍ ଟି ଏସ୍ ସଫ୍ଟ ମିସନ ସିଷ୍ଟମ୍। ଆଜ୍ଞା ଭାଇ ସେପଟରେ ସବୁ କଣ ଚାଲିଛି? ପ୍ଲାଣ୍ଟ କେମିତି କଣ ଦରମା ପତ୍ର କେମିତି କଣ ଦଉଛି ‌?
ଆମର ଏଠି ପ୍ଲାଣ୍ଡରେ ରୋଲିଂ ମିଲ୍ ନାହିଁ, ବୁଝିଲେକି?
ଆଜ୍ଞା।
ଆମର ଏଠି ଚାଲିଛି କଣ କହିଲେ ବ୍ଲେଡ ବାହାରୁଛି ଶହେ ସେକ୍ସନ ବ୍ଲେଡ ବାହାରୁଛି।
ଆଜ୍ଞା।
ଶହେ ସେକ୍ସନ ର ବ୍ଲେଡ ଆଉ ଏମିତି ସବୁ ବାହାରୁଛି ଆଉ।
ହୁଁ।
ଫନେସ ଆମ ପ୍ଲାଣ୍ଟ ବିଷୟରେ କିଛି ଜା-ଜାଣିଛନ୍ତି ମାନେ ଜ୍ଞାନ ତ ଅଛି ନା ନାଇଁ କିଛି?
ନାଁଇ ସେମିତି ବିଶେଷ କରି ନଲେଜ ନାହିଁ କାହିଁକି ନା ଆମେ ଡିଷ୍ଟ୍ରିବ୍ୟୁସନ ସେକ୍ଟରରେ ରହୁଛୁ ନା।
ଓହୋଃ।
ଆମ-ଆମର ଡିଷ୍ଟ୍ରିବୁସନ ନା।
ହୁଁ ହୁଁ।
ପ୍ରଡକ୍ସନ ପ୍ଲାଣ୍ଟ ବିଷୟରେ ଟିକେ କମ୍ ନଲେଜ ଅଛି ବାକି ରିଚାର୍ଡ ବିଷୟରେ ମୋର ନଲେଜ୍ ଅଛି, ସେ ରିଚାର୍ଡ ରେ ମୁଁ ବା ଏ ଥ୍ରୀ ଥାର୍ଟି ବାଇ ଇଲେଭେନ ଏଇଟା ସବୁ ନଲେଜ ଅଛି।
ଓହୋଃ।
ଆପଣଙ୍କର ଅପରେଟିଂ ଯେମିତି ହଉଛି କି ଆଁ ଆପଣଙ୍କର କୋଉ ଡିପାର୍ଟମେଣ୍ଟ କି ମାନେ ଇଲେକ୍ଟ୍ରିକାଲ ନା ହଁ ଟେକ୍ନିକାଲ୍ ରେ ଯାଉ ମେକାନିକାଲ୍, ଓହୋ, ମେକାନିକାଲ୍ ନା ହଁ ଭାଇ ମୋର ଇଲେକ୍ଟ୍ରିକକାଲ ନା ଭାଇ ମୁଁ ପକ୍ ଅସୁବିଧା ହେବ ମୋତେ।
ଅସୁବିଧା ହବ, ମେକାନିକ ମେକାନିକାଲସ ସେ ଯୋଉ ଶିଷ୍ୟ ମାନେ ଯୋଉ ଲୁହା ଟା ବାହାରୁଛି ଯୋଉ, ମେଲଟିଂ କରାହେଇକି ସେଇଠି ଆଉ।
ହୁଁ। ଆଜ୍ଞା ଆପଣଙ୍କର ଉଁ ପୁରା ବ୍ରାଞ୍ଚ ଅଲଗା ଅଲଗା ନାଁ।
ହଁ ତ ଆପଣଙ୍କ ର ଇଲେକ୍ଟ୍ରିକାଲ ମୋର ମେକାନିକାଲ ଆଉ।
ହୁଁ, ଗୋଟେ ଚାପଟର ରହୁଥିଲା ସେତେବେଳେ। ଏଵେ କଣ ହଁ ଗୋଟେ ଚାପଟର ରହୁଥିଲା। ସେ ଏବେ ଆଉ କଣ ଅଛି ମୁଁ ଜାଣିନି। ହଉ ସେଇ ବି ସେଥିରେ ବି ସେଇ କେବଳ ନଟ୍ ବିଷୟରେ ଆଉ କିମ୍ବା ସେଇ ରେଞ୍ଚ ବିଷୟରେ କି ପଢା ହଉଥିଲା ସେଇ ଟାଇମରେ। ଆଉ ସେ କୁର
ସେ ସେଇଟା ସବୁ ଗୋଟେ ଡିପାର୍ଟମେଣ୍ଟ ଗୋଟେ ମାନେ ପ୍ଲାନଟା ହଉଛି ଗୋଟେ। ଏଇ ଯଉ ଖାଲି ସେକ୍ସନରେ ଡିଭାଇଡ କରାହେଇଛି ଆଉ।
ହୁଁ ହୁଁ। ଆପଣଙ୍କର ଯୋଉ ଥିବ ଉ ଅଲଗା ମାନେ ଇଲେକ୍ଟ୍ରିକାଲ ଯୋଉ ସୁଇଚ ଆଡ ଥିବ ନା ଆପଣଙ୍କର। ପ୍ଲାଣ୍ଟ ର ହୁଁ ସେ ସୁଇଚ୍ ଆଡ୍ରେ ଆମେ ସବୁ ଯାହା କିଛି ଥିବା, ଆପଣଙ୍କର କେତେ ଇନପୁଟ ଭୋଲଟେଜ ହଉଛି ଆସୁଚି?
ଆମର ବାରବାଟିର ବାର ମେଗା ୱାଟର ଗୋଟେ ପ୍ଲାଣ୍ଟଟେ ଅଛି। ଏ ଯୋଉ ପୱାର୍ ପ୍ଲାଣ୍ଟ ଆଉ ଗୋଟେ ତିନି ମେଗାୱାଟ୍ ର।
ଓହୋ। ଦିଟା ପାୱାର ପ୍ଲାଣ୍ଟ ରୁ ଅଲଗା ଅଲଗା ଥିବ।
ହଁ ଅଲଗା ଅଲଗା ଇନପୁଟ ଆସୁଚି ଆଉ।
ହଁ। ଆ ପାୱାର ପ୍ଲାଣ୍ଟ ଯେତିକି ୟୁଜ୍ କରୁଥିବ ସେତିକି ହିଁ ପ୍ରଡକ୍ସନ ସେଠି ଆସୁଥିବ ସେତିକି ଆଉ।
ସିଏ ସେତିକୀ ପ୍ରଡକ୍ସନ ଆଉଛି ଆଉ।
ହୁଁ। ଆଉ ଆପଣଙ୍କ ଘର ଭାଇ ଢେଙ୍କାନାଳ ନାଇଁ ପ୍ରପର୍।
ହୁଁ।
ହୁଁ ହୁଁ।
ଆପଣଙ୍କ ଘର କୋଉଠି ଭାଇ?
ଭଦ୍ରକ ଭଦ୍ରକ।
ଭଦ୍ରକ ଭଦ୍ରକ ନା କୋଉଠି?
ହୁଁ ଭଦ୍ରକ ବା।
ଓହୋ।
ହୁଁ। ଆଉ ଭାଇ କୁହନ୍ତୁ, ଆପଣଙ୍କର ଘରେ କିଏ କିଏ ଅଛନ୍ତି? ମୁଁ ତ ଏବେ ରୁଟି ଖାଇଛି ଏଇ ଚୋଲା ତରକାରି ଖାଇଛି।
ଅ ହ।
ଆଉ ଘରେ ଭାଇ କିଏ କିଏ ଅଛନ୍ତି?
ଘରେ ବାପା ମା ସାନ ଭଉଣୀ ଜେଜେବାପା ଜେଜେମା ଦାଦା ଖୁଡି।
ହୁଁ ହୁଁ।
ଆଉ ଆପଣଙ୍କ ଘରେ ଭାଇ ନାଇଁ ଅନମାରେଡ୍ ନା।
ହୁଁ ହୁଁ ହୁଁ ମୋର ବି ସେମ୍ ମୁଁ ଜେଜେମା ମୁଁ ମୁଁ ଆଉ ମୋ ସାନ ଭାଇ ମୋ ବାପା ମା ମୁଁ।
ଉଁ ହିଁ।
ଆଉ ଭାଇ ରଥଯାତ୍ରାରେ ପୁରୀ ଯିବେ ବୁଲିବା ପାଇଁ?
ହଁ ରଥଯାତ୍ରାରେ ପୁରୀ ଯିବୁ।
ଉଁ ହୁଁ।
ଭାବୁଚି ତ ପ୍ଲାନ୍ ନାଇଁ ନାଇଁ ଏଇ ବର୍ଷ ପ୍ଲାନ୍ ଅଛି, ରଥଯାତ୍ରାରେ ତ ଜାଣିଥିବେ ଆପଣ କେତେ ଭିଡ।
ହୁଁ ହୁଁ ହୁଁ। କେମିତି ଯାଆନ୍ତି କଁ?
ଟ୍ରେନ ରେ ଯାଉ ଆମେ, ସବୁବେଳେ ପୁରୀ ଯାଉ ସାଙ୍ଗସାଥିମାନେ ଟ୍ରେନ ରେ ଯାଉ।
ଉଁ। ସାଙ୍ଗ ସାଥି ସମସ୍ତେ ସାଙ୍ଗ ହେଇକି ଯିବେ ନା।
ହଁ।
କେମିତି କଣ ଏଞ୍ଜୟ କରନ୍ତି? ରହନ୍ତି କେମିତି କଁ ଯାଇକି, ପୁରୀରେ ସେତେବେଳେ ତ ରଥାଯାତ୍ରା ଯେହେତୁ ବହୁତ୍ ଭିଡ଼ ଥାଏ?
ପୁରୀ ରେ ରଥଯାତ୍ରା ରଥଯାତ୍ରାରେ ତ କେବେ ଯାଇନୁ।
ଆଜ୍ଞା।
ପିଲା ଯାଉ ଏମିତି ନର୍ମାଲ ଟାଇମ ରେ ବୁଲି।
ଆଜ୍ଞା।
ଆପଣ ରଥଯାତ୍ରାରେ ଯିବେ ନା କଣ ପୁରୀ?
ନାଇଁ ମୋର ତ ରଥଯାତ୍ରାରେ ମୁଁ କେବେ ଯାଇପାରିବିନି କାହିଁକି ନା ଗାଁରେ ମୋର ରଥ ହୁଏ। ସେ ରଥରେ ମୁଁ ଛେରାପହରା କରେ।
ଓ ଆମର ବି ଆମର ବି ତ ଗାଁ ରେ ରଥଯାତ୍ରା ହୁଏ।
ମୋର ଗୋଟେ ଦାୟିତ୍ଵ ଅଛି ଛେରା ପହରା କରିବାର।
ଓ ହୋ ନାଇଁ ନାଇଁ ଠିକ କଥା ଦାୟ ତ ଦାୟିତ୍ଵ ଅଛି ମାନେ ଦାୟିତ୍ୱ କୁ ଛାଡିକି କେବେ ଯିବା କଥା ନୁହେ।
ହୁଁ। ମୁଁ ବାହୁଡା ରଥରେ ପୁରୀ ଯାଇପାରିନି ଏଇଥିପାଇଁ। ଅଲଗା ଟାଇମ୍ ରେ ବହୁତ ଟାଇମ୍ ରେ ଯାଇଁ ବୁଲି ପଳେଇଆସେ କିନ୍ତୁ ରଥଯାତ୍ରାରେ ସେଠିକି ଯିବା ତାହାକଷ୍ଟ ହେବ ଏଥିପାଇଁ।
ହଁ ହଁ।
ହଉ ଆପଣ କଣ ଖାଇଲେ?
ମୁଁ ଏବେ ଭାତ ଡାଲି ଭଜା ଆଉ ଖଟା ଆ ଚାର ଖାଇକି ଆସିଥିଲି ଆଉ ହଁ ରୁମ୍ ରୁ ଖାଇକି ଆସିଥିଲି।
ଓହୋ ମାନେ ଆପଣଙ୍କ ଘର ପାଖରେ ପ୍ଲାଣ୍ଟ ନା ଦୂର?
ନାଇଁ ନାଇଁ ଝାରସୁଗୁଡାରେ ଏବେ ଅଛୁ ନା।
ଓ ଝାରସୁଗୁଡାରେ ଅଛନ୍ତି।
ହଁ।
ଓହୋ ମୋର ସାଙ୍ଗ ତ ଗୋଟେ ମେକାନିକାଲ୍ ପିଲା ଏବେ ଝାରସୁଗୁଡା ଯାଇଛି।
କୋଉ ପ୍ଲାଣ୍ଟ କୁ?
ହୁଁ ସେଇଠି ବୋଧେ ଆପଣ କଣ କହୁଛନ୍ତି ପ୍ଲାଣ୍ଟ ନାଁ ଟା?
ଶ୍ୟାମ୍ ମେଟାଲିିକ୍।
ଉଁ ଝାରସୁଗୁଡାରେ ନୂଆ ପ୍ଲାଣ୍ଟରେ ରହିଛି ବୋଧେ। ଏବେ ଭଦ୍ରକରୁ ଯାଇକି ରହୁଛି।
ହଁ ହଁ।
ହୁଁ।
ହେଇଥିବ ନୂଆ ପ୍ଲାଣ୍ଟ ଖୋଲିଥିବ ଯଦି କେବେ ଖୋଲିଥିଲା ପ୍ଲାଣ୍ଟ ଟା?
କି ରହିଲାଣି ଯାଇକି ବହୁତ ବର୍ଷେ ପାଖାପାଖି ଉପରେ ହେଇଗଲାଣି ରହିଲାଣି।
ସେ କୋଉ ସେକ୍ସନ ରେ କଣ ଅଛନ୍ତି?
ସେ ସେ ଏଠି ଇଲେକ୍ଟ୍ରିକାଲ୍ ଥିଲା ତାର ଇଲେକ୍ଟ୍ରିକାଲ୍ ର ନାହିଁ ବୋଲି କିଛି ଇଏ ଥିଲା ଇଲେକ୍ଟ୍ରିକାଲ୍ ର କାମ କରୁଥିଲା ଇଲେକ୍ଟ୍ରିକାଲ୍ ର। କିନ୍ତୁ ସେ ତାର ମେକାନିକାଲ୍ ର ଥିଲା ବୋଲି ସେଠିକି ପଳେଇଲା ମେକାନିକ
ବେଶ୍ ହଁ ହଁ।
ହୁଁ।
ଯୋଉଠି ଭଲ ଥିବ ଭଲ ଫ୍ୟାସିଲିଟିଜ୍ ଥିବ। ପ୍ୟାକେଜ୍ ବି ଭଲ ଥିବ ସେଠୀକି ଯିବନା ଆଉ।
ହୁଁ ନା ତାପରେ ତାର ବି ନାହିଁ ନା ମାନେ ଇଲେକ୍ଟ୍ରିକାଲ୍ ରହିଲା ଭିତରେ ତାର ମେକାନିକାଲ୍ ର ଥିଲା ସେଥିପାଇଁ ସେ
ଓହୋ ନାଇଁ ଠିକ୍ ଅଛି ସାଠୀ ପିକେଟ୍ ର ତ ଏବେ ସବୁ ଆଉ କିଛି ନାହିଁ ଏବେ ସାର୍ଟିଫିକେଟ୍ ଯୋଉଠିଥିବ ସେଇଠି ଭାବିବ।
ହୁଁ। ତାର ଯେତେ ଇଲେକ୍ଟ୍ରିକାଲ୍ ଏ ଏକ୍ସପିରିଏନ୍ସ ଟା ଯେତେ କରିବ ବି ତାର କିଛି ଭ୍ୟାଲ୍ୟୁ ନାହିଁ। ମୂଲ୍ୟ ନାହିଁ ତାର କିଛି ସେ ପୁଣି ସେଇ ଜିନିଷ ଟାକୁ ସେଠି ଏ ଟାଇମ୍ ଟାକୁ ବର୍ବାଦ କରିକି ତା ପକ୍ଷେ ବି ଭୁଲ୍ ହବ। ସେଥିଲାଗି ସେଠିକି ପଳେଇଲା ସେ ଜାଗାରେ ଯାଇଁକି ସେ ଏବେ ଭଲରେ ଅଛି। ତାର ବି ସେଠି ଯୋଉ ଯ ଯୋଉ କାମଟା ସେ କରିବ। ସେ କାମର ବି ତାର ଓ
ଭାଲୁ ଭାଲ୍ୟୁ ବି ତ ଅଛି ହଁ ଆଗକୁ ବଢିବାର ସୁଯୋଗ ଅଛି।
ଆଜ୍ଞା। ଆଗକୁ ବଢି ପାରିବ ସେଥିପାଇଁ ସେ ଏଠୁ ଛାଡିକି ଗଲା।
ଏ ତମ ଡୁଉଟି କେତଟା କେତେଟାରୁ କେତେଟା ଆଠ ଘଣ୍ଟା ନା ବାର ଘଣ୍ଟା?
ହଁ ଆଠ ଘଣ୍ଟା। ଆଠ ଘଣ୍ଟା ଆମର ଡିଉଟି ସେମିତି ନଥାଏ ଆମର ଯେହେତୁ ଡିଷ୍ଟ୍ରିବ୍ୟୁସନ ସେକ୍ଟର ଆମର ଅ ସେ ଲୋକଙ୍କୁ ଏମରଜେନ୍ସିରେ କାମ କରିବାକୁ ପଡେ ଦି ଘଣ୍ଟା କାମକୁ ବି ପାଞ୍ଚ ଘଣ୍ଟା କାମ ଥାଏ। ସେତିକି ସମୟ କାମ କରିଦେଇକି ପଳେଇ ଆସିବାର ଅଛି ଆମର କେବଳ ଟ୍ରାନ୍ସଫର୍ମ ପଡିଲାନି ପ୍ରୋଟେକ୍ସନ ର ତାର ମେଣ୍ଟେନାନ୍ସ ତାର ତା ରିଲେଟେଡ ଯେତିକି ତାର ସଂଲଗ୍ନ ହେଇକି ଥିବା ଯେତିକି ଚ୍ୟାନେଲ ଉଁ ହେଲା କଟ୍ରୋଲ ପେମେଣ୍ଟ ହେଲା ତାର କିଛି ପ୍ରୋବ୍ଲେମ ହେଲେ ମେକାନିଜିମ ର କିଛି ପ୍ରୋବ୍ଲେମ ହେଲେ ବ୍ରେକ୍ ରେ ତ ଏଗୁଡାକୁ ସବୁ ଆମେ ଦେଖୁ। ଆଜ୍ଞା ଆଉ ଆପଣ କଣ ମାନେ ଆପଣଙ୍କର ପ୍ରପର କାମ ସେଠି କଣ?
ଆମର ପ୍ରପର କାମ ହଉଛି ଯେତିକି ମାନେ କେମିତି ଯୋଉ ଲୁହା ଟା ବାହାରୁଛି ସେଟା ଆଇରନ କେତେ ତା ଇମ୍ପ୍ୟୁରିଟିଜ କଣ ଅଛି। ଆଇରନ୍ ପ୍ରିନ୍ସିପଲ କେତେ କେତେ ମାତ୍ରାରେ କାର୍ବନ ପଡିବ କେତେ ମାତ୍ରାରେ ଆଇରନ୍ ଯିବ କେତେ ମାତ୍ରାରେ ତାର ଯୋଉ କାର୍ବନ ଏନେପ ସିପ ବା ଗୁଣ୍ଡ ଗୁଡା ପଡିବ ସେଇଟା ମାନେ ଆଇରନ ର ଯୋଉ ଏ ଫୀର ଜାଣିଛନ୍ତି ସେ ଯୋଉ ଗୋଲ୍ ଗୋଲ୍ ଗୋଟେ ଯୋଉ ଆଇରନରୁ ଆସେ? ଗୋଲି କୁହନ୍ତି ଯୋଉ ଆଇରନ୍ ପାଇଲଟ। ବାଇଲଟ ଗୁଡା ଆସିବ ବାଇଲଟ ଗୁଡା ଆସିକି ଏଠି ମେଲଟିଂ ହବ ମେଲଟିଂ ହେଲା ପରେ ମେଲଟିଂ ହେଇ ସାରିଲା ପରେ ତାକୁ ନିଆହବ ଗୋଟେ ଅଛି ଟେଣ୍ଡିସ୍ ଲାଡେଲ ଛି ଲାଡେଲ ମାନେ ମେଲଟିଂ ହେଲା ପରେ ପୁରା ପୁରା ଯୋଉ ଗରମ ନିଆଁ ଟା ଗରମ ନିଆଁ ଟା ପୁରା ଆସି ଥିବ ଗୋଟେ ଲୁହାର ଗୋଟେ ମାନେ ବଡ ଭଳିଆ ପାତ୍ରଟେ ଅଛି ଯୋଉ ବଡ ଯାର ଟାଇପ୍ ର ଗୋଟେ ସେଇଥିରେ ଆସିବ ସେଇଥିରେ ପନ୍ଦର ଟନ୍ କି ବାର ଟନ୍ ଭଳି ଭଳିଆ ମାଲ୍ ଆସିବ ସେ ଲୁହା ଲୁହା ଆସିକି ସେଟା ଆସିବ ଟେଣ୍ଡିିସ ରେ ପସିବ ଟେଣ୍ଡିସ ରେ ପସିକି ତାପରେ ତା ଟେମ୍ପ୍ରେଚର ମାପା ହେଇକି ତା ଭିତରେ ରଖା ହେଇ ସେଥିରେ ଅକ୍ସିଜେନ୍ ଆଉ ନାଇଟ୍ରୋଜେନ୍ ର ଆଡ କରି ଅକ୍ସିଜେନ ଆଉ ନାଇଟ୍ରୋଜେନ୍ ଆଡ୍ କରିକି
ହୁଁ ହୁଁ।
ସେଇଟାକୁ ତରଳେଇ କି ତଳକୁ ଖୋଲା ହବ ଟେଣ୍ଡୁସ ରୁ ତଳୁ ଖୋଲିଲେ ତାପରେ ତାର ବହୁତ୍ ତା ଭିତରେ ବହୁତ୍ ମେକାନିଜମ ଅଛି ସେଟା ଆପଣଙ୍କୁ ସର୍ଟ ରେ ବୁଝେଇ ହବନି। ମେକାନିଜମ ଅଛି ମେକାନିଜମ ସରିଲା ପରେ ଆପଣ ହେଟାକୁ ଲ ତଳୁକୁ ଆସିକି ସେ ଲୁହା ବ୍ଲେଡ୍ ହବ ଷ୍ଟାଣ୍ଡ ଦିଟା ଷ୍ଟାଣ୍ଡ ଥାଏ ଦିଟା ଷ୍ଟାଣ୍ଡ ରେ ଲୁହା ବ୍ଲେଡ ବାହାରିବ।
ଓହୋ ଯୋଉ ଟ୍ରକ୍ ରେ ନଦା ହେଇକି ଯୋଉ ଗୁଡା ଯାଉଛି ତ? ଓହୋ ଟ୍ରକ୍ ରେ ନଦା ହେଇକି ଯୋଉଗୁଡା ଯାଉଛି ସେଇଗୁଡା। ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି ଭାଇ ଆପଣଙ୍କ ତ ହେଇଗଲାଣି ଟାଇମ୍ ଆଜି ବହୁତ୍ ମୁଁ ମୁଁ ପୁଣି
ଆପଣ ଫୁଣି ଡିଉଟି ଯିବାର ଅଛି।
ହୁଁ ହୁଁ ହୁଁ।
ହଉ ହଁ ଭାଇ ଥାଙ୍କୁ ଭାଇ ଆଉ।
ହଉ।